ହାଲୋ ଆଜ୍ଞା ନମସ୍କାର।
ନମସ୍କାର ସାର୍।
ସାର୍ ଭଲ ଅଛନ୍ତି?
କୁହନ୍ତୁ କଁ କରି
ସାର୍ ବସିଛି ଆପଣ କଣ କରୁଛନ୍ତି?
ହଁ ମୁଁ ତ ଏଠେ ଖାଉଦେଲି।
ଆଚ୍ଛା ଆଚ୍ଛା ଓହୋ ଖାଇସାରିଲେଣି ନା ଖାଉଛନ୍ତି।
ଅହନ ଖାଇସାରିଲେଣି। ଆଉ କୁଅନ୍ତୁ ଯୋଉ କଁ ଖବର ଆପଣଙ୍କର କଣ ଆପଣଙ୍କର କଣ କେତେବେଳେ ଖାଇଆ ପିଆ?
ହଁ ମୋର ଆଉ ଟିକେ ଲେଟ୍ ହବ ସାର୍ ଖାଇଲାବେଳୁକୁ ଆଉ ଏଇଯିବ ଦଶ୍ ଟା ଅଧେ ହେଇଯିବ। ଆପଣଙ୍କର ତ ସରିଲାଣି ଯା ହଉ କଣ ଖାଇଲେ ଆଜି?
ମୁଁ ଭାତ ମାଛ ତରକାରୀ।
ହେଲା ହେଲା ହେଲା ଆଜି ସନ୍ ଡେ ଆଜି ଦିନଟା ନା ନନ୍ ଭେଜ୍ ହେଇଥିବ। ଆଉ ଘରେ ଆପଣଙ୍କ ସମସ୍ତେ ଭଲ ଅଛନ୍ତି ଆଜ୍ଞା।
ହଁ ଘରେ ସମେସ୍ତେ ଭଲ। ଆପଣଙ୍କ ଘରେ ରୋଷେଇ କିଏ କରୁଚନ୍ତି କି ମା କରୁଚନ୍ତି ନା କିଏ?
ହଁ ହଁ ନାଇଁ ଜଣେ ଭାଇ ଅଛନ୍ତି ତ ଭାଇ କରୁଛନ୍ତି।
ଆଚ୍ଛା ବାହାରେ ରହୁଛନ୍ତି କି?
ହଁ ହଁ ବାହାରେ ରହୁଛି ଆଜ୍ଞା ମୁଁ ଯେହେତୁ ଆମେ ବରମପୁର୍ ଗଞ୍ଜାମରେ।
ଆପଣ ବରହମପୁରେ ରହୁଛନ୍ତି।
ଆଜ୍ଞା ଆପଣ ଘରେ ଅଛନ୍ତି ବୋଧେ ଘରକୁ ମାନେ ଘରେ ରହୁଛନ୍ତି ବୋଧେ ଆପଣ।
ନା ନା ମୁଁ ଏଇଟି ଭୁବନେଶ୍ଵରରେ ରହୁଚି।
ଆଚ୍ଛା ଆଚ୍ଛା ଆଚ୍ଛା।
ହଁ ନିଜେ ରୋଷେଇ କରୁଚି ସକାଳେ ରୋଷେଇ କରିଲେ ଗୋଟେ ଟାଇମ୍ ରୋଷ୍ ଷେଇ କରିଦେଲେ
ହେଲା ହେଲା ହଁ ସେଇଆ ତ ବେଚଲର୍ ମାନେ ଆମେ ଆଉ କଣ କରିବା ଆରେ ଥରେ ୱାନ୍ ରୋଷେଇ କରିଦେଲେ ହେଲା ଆଉ ଦି ଟାଇମ୍ ସେଇଟା। ଠିକ୍ ଠିକ୍। ଠିକ୍ ଠିକ୍ ଆଉ କୁହନ୍ତୁ ଆଜ୍ଞା ସେପ୍ ପଟର ଆଜି ମାନେ କ୍ଲାଇମେଟ୍ କେମତି ଅଛି?
ଆଜି କ୍ଲାଇମେଟ୍ ତ ମାନେ କହିବାକୁ ଗଲେ ତ ବୋହୁତ ଖରାପ କ୍ଲାଇମେଟଟା ଖରାପ ମାନେ ଫାଙ୍କା ଫାଙ୍କା ଅଛି ବର୍ଷା ନାହିଁ ବାକି ଖରାଟା ବୋହୁତ ହଉଚି ଆଉ ଉଁ ଉଁ ହୁଁ ବେଶୀ ମତେ ଖରା ପାଗଟା ମାନେ ମତେ ଖରା ପସନ୍ଦ ନୁଅଁ କି ବର୍ଷା ବି ପସନ୍ଦ ନୁଅଁ। ଶୀତ୍ ଶୀ ତ ଦିନ ଶୀତଟା ହିଁ ପସନ୍ଦ।
ଆଜ୍ଞା।
ଏଇ ଟାଇମରେ ତ ନିହାତି ଜଣେ ଚାହିଁବ କି ବର୍ଷାଟା ହିଁ ହଉ ମାନେ ଏ ଏତେ ଖରା ହଉଚି ଗରମ ହଉଚି ଯେ
କରେଣ୍ଟ ପଳେଇ ତ ବୋହୁତ ଅସୁବିଧା ହଉଥିବ ଆଜ୍ଞା ଯେହେତୁ ସହରର୍-
ବୋହୁତ ବୋହୁତ ଗରମ ମାନେ ମାନେ ଲାଇନ୍ ଯେତି ଯେତିିକି ସମୟ ପଳଉଚି ମାନେ ପାଗେଳା ହେଇଯିବ ମଣିଷ। ଏତେ ଗରମ ହଉଚି।
ଏବେ ଆମର ତ ରିସେଣ୍ଟଲି ପଳେଇଛି ମୁଁ ବି ବାହାରକୁ ଆସିକି ବସିଛି ମଶା ମାନେ ମାନେ ମାନେ ମଶା କାମୁଡା ଖାଉଛି ଆଉ କଣ କରିବା ଭିତରେ ବସି ହଉନି।
ହଁ ଲାଇନ୍ ପଳେଇବାର ହଁ ଲାଇନ୍ ପଳେଇବାର ବିରି ଲାଇନ୍ ପଳେଇବାରେ ବି ବହୁତ ସାରା ରିଜିନ ସେମାନେ ଦଉଛନ୍ତି କି କଣ ଏଇ ଗରମ ଅଧିକା ହେଲାରୁ ତାଙ୍କର ଓଭର ଲୋଡ ହେଇଯାଉଛି ଇଲେକ୍ଟ୍ରି। ଲୋକମାନେ ଏସି ଏସି କୁଲର ମାନେ ଷ୍ଟାଣ୍ଡଫ୍ୟାନ ହେରୀକା ବହୁତ ୟୁଜ୍ କରୁଛନ୍ତି। ଯୋଉଟା କି ହାଇ ଇଲେକ୍ଟ୍ରିସିଟି ଆଣୁଛି ଯାହା
ଆଜ୍ଞା ଆଜ୍ଞା ଯୋଉଟା କି ହାଇ ଭୋଲଟେଜ ଟା ମାନେ ଯେହେତୁ ଲୋଡହଉଛି ତ ଏତେ ଗୁଡା ସବୁ ମାନେ ଗୋଟେ ଘର ହେଲେ ଚଳିବ ମାନେ ସେମତି ଘରେ ଦେଖିବେ ଏଇ ଜିନିଷ ଗୁଡାକ ଅଛି।
ହଁ ମାନେ ତାପରେ ତାପରେ ଆମେ ବି ହଁ ଆମେ ବି କଣ ଆମେ ବି ୟୁଜ୍ କରୁଛେ ସେମତି ମାନେ ଅନ ନେସେସେରି ୟୁଜ୍ କରିବାକୁ ପଡୁଛି ବହୁତ।
ଆଜ୍ଞା ଆଜ୍ଞ ଆଜ୍ଞା।
ଲାଇଟ୍ ଜଳୁଥିବ ଫ୍ୟାନ ବୁଲୁଥିବ କେହି ନଥିବେ। ଏସବୁ ହେଲା ବେଳକୁ କଣ ଆମର ଅଧିକ ଇଲେକ୍ଟ୍ରିସିଟି କନଜିୟୁମ ହେଲା ବେଳକୁ ତାଙ୍କର ଯୋଉ ସବୁ ପାୱାର ପ୍ଲାଣ୍ଟରେ ପାୱାର ସର୍ଟେଜ ପଡୁଛି। ଆମେ ବାଧ୍ୟ ହଉଛନ୍ତି ପାୱାରକଟ କରିବା ଲାଗି ଆଉ।
ନିହାତି ନିହାତି ନିହାତି ନ କଲେ ବି ଆମର ଯୋଉ ଟ୍ରାନ୍ସମିଟର ଗୁଡା ଅଛି ବା ଟ୍ରାନ୍ସଫର୍ମର୍ ଗୁଡ଼ାକ ଅଛି ସେଗୁଡ଼ାକ ଡାମେଜ୍ ହେଇଯିବ ତ ଏତେ ହାଇ ଭୋଲ୍ଟେଜ୍ ମାନେ ପାୱାର କଂଜୁମ ଯୋଉ ହଉଛି ତ ନିହାତି ଗୋଟେ ଗୋ ଟେ ଦିନରେ ଯାହାେଲେ ବି ଦିଥର ବ୍ରେକ୍ ରହିବା ଦରକାର ଆଜ୍ଞା।
ହଁ ହଁ ନିହାତି। ତାପରେ କହିବାକୁ ତାପରେ ଏଇ ଯୋଉ ମଝିରେ ମଝିରେ ଯୋଉ ବର୍ଷା ବର୍ଷା ପବନ ଯୋଉ ହଉଛି। ଜୋର ଅଧିକ ଏଇତ ପରଦିନ ଯେତେ ଜୋର ପବନ ହେଇଥିଲା ଯଦି କୋଉଠି ବି ଗୋଟେ ଡାଳ ଭାଙ୍ଗି ଯାଉଛି କି
ହଁ ଗଛ ବି ଉପାଡି ପଡୁଛି ବା କାହାର ଟିଣ ଛପର ବି ଉଡି ଯାଉଛି ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା।
ତ ଯେହେତୁ ଗୋଟେ ବଡ ବଡ ଏରିଆକୁୁ ଇଲେକ୍ଟ୍ରିସିଟି ସପ୍ଲାଇ ହଉଛି କୋଉଠି ଗୋଟେବି ଏରିଆରେ ହେଲେ ବି ସବୁ ଏରିଆକୁ ବାଧ୍ୟହେଇକି ଲାଇନ କାଟିବାକୁ ପଡୁଛି।
ଆଜ୍ଞା ଆଜ୍ଞା।
ସିଏ ଗୋଟେ ରିଜିନ ରହୁଛି ଲାଇନ କାଟିବାର।
ହୁଁ।
ହୁଁ ଆଉ ଯଦି ତାକୁ ଛାଡିକି ଆଉ କୋଉଠି ଯଦି ଲାଇନ କରୁ ରିପେୟାର ହଉଥିବ କୋଉଠି ଯଦି ନୂଆ ପାର୍ଟସ ପଢୁଥିବ। ସେଠି ବି ସେଥିପାଇଁ ବି ଯାଇକି ଲାଇନ କଟି ଲାଇନ କଟା ହଉଛି।
ହୁଁ।
ଏ ସବୁ କାରଣ ରହୁଛି ପାୱାରକଟର ଆ ଆଉ ଆପଣ କଣ ଆଉ କୋନଡ୍ରପ
ନାଇଁ ମୋର ବି ଏଇ ହିଁ ମାନେ ମାନେ ମୁଁ ଏତିକି ହିଁ ଜାଣିବାକୁ ଚାହୁଁଥିଲି କି ଦେଖିବାକୁ ଯଦି ଗଲେ ଆମେ ଦିନ ସାରା ଯଦି ପାୱାରଫୁଲ୍ ଲାଇଜ କରୁଛେ ତ କିଛି ନା କିଛି ଗୋଟେ ଇ ଇମ୍ପାକ୍ଟ ବି ରହୁଛି ଯଉଟା କି ଯୋଉଟା କି ବି ସୌର ଉତ୍ପାଦ ମାନେ କଣ ଆମର ବିଦ୍ୟୁତ୍ ଉତ୍ପାଦନ ହଉଛି ବା ଆମର ଯୋଉ ମେସିନ ଗୁଡାକ ଅଛି ଟ୍ରାନ୍ସଫର୍ମ ଗୁଡାକ ଅଛି ସେଗୁଡାକ ବି ମାନେ ଅ ଯଫ୍ୟୁଜ ହେଇଯାଉଛି ବେଳେ ବେଳେ। ଅତ୍ୟାଧିକ ଭାବ।
ହୁଁଁ ଏଇ ପାୱାର ୟୁସେଜ କୁ କମ୍ କରିବା ଲାଗି ଗମେଣ୍ଟ ଗୋଟେ ଭଲ ଷ୍ଟେପ ନେଇଛି। ମୁଁ ଜାଣେ ଆପଣ ଜାଣି ଥିବେ ବୋଧେ ଯୋଉଟା ଆମର ସୂରିୟ ଘର ଯୋଜନା ଗୋଟେ
ଆଜ୍ଞା ଆଜ୍ଞା ନିହାତି ଏବେ ତ ଚାଲିଛି ସେଇଟା ପାଇଁ ସର୍ଭେ ବି ଚାଲିଥିଲା ଆଉ କେତେ କେତେ ଗ୍ରାମ ଗୁଡାକରେ ହଁ ଏବେ ପ୍ଲାଣ୍ଟ ହେଇଗଲାଣି କେତେ କେତେ ଘରେ ଲଗେଇଲଲେଣି। ତ ଯେଉଟା କି ଡାଇରେକ୍ଟ କମ ମାତ୍ରାରେ ଅ ଯୋଉଟାକି ଇଲେ ବକୁ ସେଭ କରିବ ଆଉ ହେଲା ଯୋଉ ଅତ୍ୟଧିକ ମାତ୍ରାରେ ଇ ଇଲେଟ୍ର ୟୁଜ କରୁଥିଲେ ସେଇଟାକୁ ବି ମ୍ୟାନେଜ ଗୋଟେ କିନ୍ତୁ
ହଁ ସେ ହଁ ସ୍କିମ୍ ଟା ଆଚୁଲି ମୁଁ କହୁଛି ଆମ ଘରେ ସେଇଟା ମାନେ ହେଇଛି ଆମ ସବୁ ସରିଯାଇଛି ଲୋନ ଫୋନ ସଂକସନ ହେଇଯାଇଛି ଆମର ଖାଲି ଖାଲି ଇନଷ୍ଟଲ ହବ ଏଇ ଦି ଦିନ ଭିତରେ ତାର ସବୁଠୁ ଭଲ ପଏଣ୍ଟ ରହିବ କଣ କହିଲେ ସୋଲାର ର ତାର ଟୋଟାଲ କଷ୍ଟିଂ ତିନି କିଲୋ ୱାଟ ପାଇଁ ତାର କଷ୍ଟିଂ ଅଛି ଦି ଲକ୍ଷ ଦଶ ହଜାର ତାଦହରୁ ଆପଣ ସବସିଡି ପାଇଯିବେ ଲକ୍ଷ ଲକ୍ଷେ ଅଠତିରିଶ ହଜାର। ମାନେ ଆପଣଙ୍କର ଇନଭେଷ୍ଟମେଣ୍ଟ ହଉଛି ସତୁରି ହଜାର ଟଙ୍କା ଆଉ ଆପଣ ପଚିଶ ବର୍ଷ ମାଗଣା ଇଲେକ୍ଟ୍ରିସି ପାଇବେ କମ ସେ କମ ପ୍ରତି ମଂଥ ରେ ଆପଣ ତ ସାଢ଼େ ତିନିଶହରୁ ଚାରିଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଯୋଉଟା କି ଆପଣଙ୍କୁ କଷ୍ଟ ପଡିଯିବ କମ ସେ କମ ପଚିଶ ଶହ ଟଙ୍କାର ଦିଇ ହଜାର ରରୁ ପଚିଶଶହ ଟଙ୍କାର ଇଲେକ୍ଟ୍ରିସିଟି ଆପଣ ମନ୍ଥଲି ମାନେ ପର ମନ୍ଥରେ ଫ୍ରି ପାଇବେ। ଯୋଟା ଆପଣଙ୍କର ଓଭରଲ କଷ୍ଟ କହିବାକୁ ଗଲେ ଆପଣଙ୍କର ଏଇଟା ଅ ଅଢେଇ ବର୍ଷ ଅଢେଇ ବର୍ଷରେ ଆପଣଙ୍କର ସେ କଷ୍ଟ ଉଠି ଯାଇକି ଉଠିଯିବ ଆଉ ତାପରକୁ ଆପଣ ଫ୍ରି ରେ ଇଲେକ୍ଟ୍ରିସିଟି ପାଇପାରିବେ
ଆଜ୍ଞା ଆଜ୍ଞା ବହୁତ ଭଲ ଭଲ ସ୍କିମ ରେ ଯଦି ଲୋକ ବୁଝିଯିବେ ତ ନିଜ ଘରେ ଯଦିକୁ ଇନଷ୍ଟଲ କରିବେ ନା ତ ଗୁଡାଏ ଆପଣ ପଚିଶ ବର୍ଷ ଯୋଉ କହୁଛନ୍ତି ପଚିଶ ବର୍ଷ
ହଁ ପଚ ଆଉ ଆପଣ ଯଦି ଲୋନ୍ କରୁଛନ୍ତି ଲୋ କହ ଆପଣ ଯାହା ଇଲେକ୍ଟ୍ରିକ ବିଲ୍ ପେମେଣ୍ଟ କରୁଛନ୍ତି ତାଠାରୁ କ କମ୍ ଇ ଏମ୍ ଆଇ ଦେଇ ଆପଣ ଫ୍ରି
ହୁଁ ହୁଁ ହୁଁ
ମାନେ ମାନେ ମୁଁ ଦି ଲକ୍ଷ ଦଶ ହଜାର ଟଙ୍କାର ଇ ଏମ ଆଇ କରିଦେଲି ମ ଲୋନ କରିଦେଲି ତାପରେ ସବସିଡି ଆସିଲେ ମୁଁ ଲକ୍ଷ ଅଠତିରିଶ ସୁଝିଦେଲି ଆଉ ଯୋଉ ସତୁରି ହଜାର ଟଙ୍କା ସତର ହଜାର ଟଙ୍କା କୋଡିଏ ହଜାର ଟଙ୍କା ଡାଇରେକ୍ଟ ଦବାକୁ ପଡେ ଆଉ ଯୋଉ ପଚାଶ ହଜାର ଟଙ୍କା ରହିଲା ତାକୁ ମୁଁ ଇମ ଆଇ ଆକାର ରେ ମାସକୁ ହଜାରେ ପନ୍ଦରଶହ ଭଳିଆ ଯାହାବି ମୁଁ ଯେମିତି କରିବି ସୁଝିବି ମୁଁ ଯାହା ଇଲେକ୍ଟ୍ରିକ ବିଲ୍ ପେମେଣ୍ଟ କରୁଛି ମୁ ସେଇଟାକୁ ହିଁ ସୁଝିଦେବି ଆଉ ମୋର ଇଲେକ୍ଟ୍ରିସିଟି ଜିରୋ ବହୁତ ବଢିଆ ଏଇଟା ହଁ ଏଇଟା ବି ଦେଖନ୍ତୁ ଆପଣ ଦେଖନ୍ତୁ ନହଲେ ଆପଣ ଯଦି ନିଜେ କରିପାରୁଛନ୍ତି ଘରେ ନହେଲେ ଆପଣଙ୍କ ସାହି ପଡିଶା ସାଙ୍ଗସାଥି ଏଇଟା ଟିକେ ସମସ୍ତଙ୍କୁ ଟିକେ ଲୋକମାନଙ୍କୁ ଟିକେ ଜଣେଇବା କଥା
ହୁଁ ଏ ମୋର ବି ତ ପ୍ଲାନ୍ ଅଛି କରିବାର କିନ୍ତୁ କରିଦେଲେ ଭଲ। ସମୟ ଥାଉ ଥାଉ ସବୁ ଜିନିଷ କରିଦେଲେ ଭଲ ଆଜ୍ଞା।
ହଁ କାରଣ ଆପଣ ଇ ଆମ ମାନେ ଇଲେକ୍ଟ୍ରିସିଟି ମାଗଣା ପାଇବା ଆଉ ଆମର ଉ କଣ ଆମର ଯେମିତି ଇଏ ଉପରେ ପ୍ରେସର ପଡିବନି।
ଉଁ ହୁଁ।
ଏଟା ଆସ ଟ୍ରାନ୍ସଫର୍ମର ଉପରେ କି ଇଲେକ୍ଟ୍ର ଡିପାର୍ଟମଣ୍ଟ ଉପରେ ପ୍ରେସରଢିବାରହିଁ ଆମେ ନିଜ ଲେଟ୍ରିକ୍ ଜେରେଟ କ ନିଜେ କଲେ ହୁଁ।
ଆଉ ଗୋଟେ କଥା ମାନେ ଜାଣିବାକୁ ଚାହୁଁଥିଲେ ଆଜ୍ଞା ଯୋଉଁ ଟା କି ଆମେ କୋଉଁ କୋଉଁ ଜିନିଷ କୁ କରିପାରିବା ଯୋଉଁଟା କି ଯୋଉଟା ସୋଲାର ପ୍ଲାଣ୍ଟ ବସିଲା ପରେ ତିନ କିଲୋ ୱାଡ ଯୋଉଁଟା କି ଆପଣ କହିଲେ? ହଁ ଘରେ ଉପକରଣ କଣ କଣ ଆମେ ବ୍ୟବହାର କରିପାରିବା?
ହ ହଁ ଠିକ ଅଛି ଭଲ କଥାଟା ଡିସ୍କସ କରିଦବା ମୁଁ କହୁଛି ଆମର ସୋଲାରରେ ଆମର ମାନେ ଯୋଉଟା ମାନେ ଗଭର୍ମେଣ୍ଟ ସବସିଡି ଦଉଛି ସେଟା ହଉଛି ଅନଗ୍ରିଡ ଅନଗ୍ରିଡ ମଡେଲ ଅନଗ୍ରିଡ ମଡେଲରେ କଣ ହଉଛି ନା ଆପଣଙ୍କର ଇଲେକ୍ଟ୍ରିସିଟି ସହିତ ଆପଣଙ୍କର ସୋଲାର କନେକ୍ଟ ରହିବ। ଆପଣ ଯାହାବି ଇଲେ ମାନେ ସୋଲାର ଆପଣଙ୍କ ଇଲେକ୍ଟ୍ରିକ ଜେନେରେଟ କରିବ ଆପଣ ଯେତିକି ୟୁଜ୍ କରିବା କଥା କରିବେ ଘରେ ତାଠାରୁ ଅଧିକ ହେଇଗଲେ ସେଟା ସୋଲାର ରେ ଆପଣଙ୍କର ଇଲେକ୍ଟ୍ରିକରେ ସେଟା ରିଟର୍ଣ ପଳେଇବ। ମାନେ ଗ୍ରୀଡ କୁ ପଳେଇବ ଗ୍ରୀଡ କୁ ପଳେଇବୁ ଆପଣ ଥର ଯେତିକି ସେଭ କଲେ ଗୋଟେ ମାସରେ ଆପଣଙ୍କର ଚାରିଶହ ୟୁନିଟ୍ ଜେନେରେଟ୍ ହେଲେ ଆପଣ ୟୁଜ୍ କଲେ ତାରୁ ଦୁଇଶହ ଅଢେଇଶ ଇଉନିଟ୍ ତିନିଶହୟିଟ ୟୁଜ କଲେ ଆଉ ଶହେୟୁିଟ୍ ସେଟା ଷ୍ଟକ୍ ରହିଯିବ ଆପଣଙ୍କର ଆପଣ ଯେବେ ଯୋଉ ମାସରେ ଆପଣ ଅଧିକ ୟୁଜ୍ କରିଛନ୍ତି ସେ ମାସରେ କଟିଯିବ। ଆଉ ରହିଲେ ଆପଣ ପଚାରିଲେ ହଁ ମ୍ୟାନେଜ ହେଇଯିବ ଆଉ ଆପଣ କହିଲେ ଲୋଡ କଥା। ଲୋଡ ଆପଣଙ୍କର ସେମିତି କିଛି ନ ଆପଣ ତିନ କିଲୋ ଆପଣଙ୍କର ନେଇଛନ୍ତି ତିନି କିଲୋ ୱଟ୍ ପାଇଁ ଆପଣଙ୍କର ଯେତେ ଆପ୍ଏନ୍ସେସ୍ ଦର ଘରେ ୟଜ୍ କରିପାରିବେ କରିବେ ସେମତି କିଛି ନାହିଁ। କାରଣ ସେଇଟା ସୋଲାର ଆପଣଙ୍କର ଯେହେତୁ ଗ୍ରୀଡ୍ କନେଟନ୍ - କନେକ୍ସନ ରହୁଛି ଆପଣ ପାୱାର ଅଧିକ କ ଆପଣଙ୍କର ରେକର୍ଡ ହେଲେ ଆଣି ଗ୍ର୍ରୀଡରୁ ଟାଣିବ।
ଆଚ୍ଛା ଆଚ୍ଛା ଅଛ
ତ କିଛି ଅସୁବିଧା ନାହିଁ। ମାନେ ମୁଁ ଧର ଏବେ ଦିଟା ତିନିଟା ଏସିି ଲଗେଇଦେଲି ଘରେ। ମୋର ସୋଲାର ଜଗେଇ ପାରୁନି। ମୁଁ ଗ୍ରିଡରୁ ଟାଣିଲି ପରେ ଯେତେବେଳେ ମୋ ଏସି ବନ୍ଦ ହେଇଗଲା ଅଲଗା ଟାଇମ ୟୁଜ୍ ହେଉନି। ସେତେବେଳେ ସୋଲାର ପାୱାର ଟା ଗ୍ରୀଡ କି ପଳେଇଲା। ତ ଏଇଟା ଗୋଟେ ହଁ ତ ଏଥିରେ କିଛି ବି ମାନେ ଆପଣଙ୍କୁ ଆଉଟେର୍ ଆପଣ ଖାଲି ସୋଲାର ଲଗେଇବେ ସେଥିରେ ଖାଲି ଇଲେକ୍ଟ୍ରିସିଟି ତା ବାଟରେ ଜେନେରେଟ କଲା। ଆପଣଙ୍କର ଘର ସହିତ କିଛି ସମ୍ପର୍କ ନାହିଁ ତାର।
ଆଜ୍ଞା ଆଜ୍ଞା।
ହଁ ବାକି ଆର ଗୋଟେ ଇଏ ମାନେ ଡିମେରିଟ ଡିମେରିଟ୍ ତ ନୁହଁ ଗୋଟେ ଇଏ ପଏଣ୍ଟ ହେଉଛି କି? ଲାଇନ ପଳେଇଲେ ଆପଣଙ୍କର ସୋଲାର ଟା ବନ୍ଦ ହେଇଯି ଏଇଟା ଯୋଉମାନେ ବହୁତ ବହୁତ ଅନ୍ୟମାନେ ଜାଣନ୍ତିନି କିନ୍ତୁ ହଁ। ମାନେ ବହୁତ ଜାଣନ୍ତିନି ସମସ୍ତେ। ହଁ ସମସ୍ତେ ଜାଣନ୍ତି ନି ନା ସେମାନେତ ଭାବନ୍ତି କି ସୋଲାର ବୋଲି ତ ଆମକୁ ସବୁବେଳେ ଜେନେରେଟ ଦବ ଦବ ଦିନ ସାରା ଗୋଟେ ସେମତି ନାହିଁ। ମାନେ ତାର ଗୋଟେ ସେଫ୍ଟି ରିଜିନ୍ ଥାଏ। ସେଫ୍ଟି ରିଜିନ୍ କଣ ଯେହେତୁ ଗୋଟେ ଗ୍ରୀଡ୍ ସହିତ କନେକ୍ଟ ହେଇଥାଏ। ଯଦି ସୋଲାର ଯଦି ଗ୍ରୀଡ ରୁ ଲାଇନ କଟି ଯାଇଛି ତ? କୌଣସି ଗୋଟେ ପର୍ପଜ ପାଇଁ କାଟିଥିବେ ସେମାନେ। ଆଉ ଯଦି ସେଇ ଟାଇମରେ ଯଦି ଗ୍ରୀଡ କୁ ରିଟର୍ଣ ଯାଉଛି କରେଣ୍ଟ ତ କିଛି ଅଘଟଣ ଘଟିପାରେ।
ଆଜ୍ଞା ଆଜ୍ଞା।
ନାଇ ଅଟୋକଟ୍ ହେଇଯାଏ। ଓ ମାନେ ବାକି ପରେ ଆପଣ ଯଦି ବ୍ୟାଟେରୀ ଲଗେଇକି ଘରେ ତାମ୍ ମାନେ ଏ ପରେ ଯଦି ଆପଣ ଘରେ ୟୁଜ୍ କରିପାରିବେ ତ ସେଇଟା ବି ହେଇପାରିବ।
ହୁଁ ହୁଁ ଇନଭଟର ହେଲା ଯୋଉ କନ୍ସୁମ୍ ଡାଇଭର୍ଟ ହେଲା ନାଇଁ।
ହଁ। ଇନଭଟର ଥାଏ ସୋଲାର ଇନଭଟର ହଁ ବହୁତ ଭଲ ହବ ଗୋଟେ ସ୍କିମ୍।
ଆଜ୍ଞା। ଯା ହଉ ମୁଁ ବୁଝି ପାରିଲି ଆଜ୍ଞା। ବହୁତ ଭଲ କଥାଟେ କହିଲେ ବଢିଆ କଥାଟେ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା। ତୋ ଗୋଟେ ମୋର କଲ ଆସୁଛି ଆଜ୍ଞା ଟିକେ ରହୁଛି।
ଠିକ୍ ଅଛି, ଠିକ୍ ଅଛି ଆଜ୍ଞା।